ହାଲୋ।
ହଁ।
ହାଲୋ ଭାଇ ନମସ୍କାର।
କର।
ଭାଇ ଭଲ ଅଛନ୍ତି।
ହଁ ହଁ ବଢିଆ ଅଛି।
ହେଲେ ଭାଇ କଣ ଟାଏଡ ଲାଗୁଛନ୍ତି।
ତୁମେ କେମିତି ଅଛ?
ମୁଁ ଭଲ ଅଛି।
ହଁ ହଁ ହଁ। ଆଉ କଣ ଆଜି ଖିଆ ପିଆ ହେଇଥିଲା ସବୁ?
ଆଜି ଆଜି ରବିବାର ଥିଲା ନା ଭାଇ ଆଜି ହେଇଥିଲା ଆଉ। ଚିଙ୍ଗୁଡି ହେଇଥିଲା ଡାଲି ହେଇଥିଲା। ଆଉ ଦହି ବାଇଗଣ ହେଇଥିଲା।
ଆଉ ଭଲ ଆଉ ବଢିଆ ହେଲଦି ଖାଇବା ସ ତ ପୁରା ମାନେ ଗୋଟେ। ତରାଜୁରେ ମାପିଲା ଭଳିଆ ବାଲାନ୍ସ ଡାଏଟ ଟେ ଗୋଟେ ଖାଇଛ ଆଉ।
ହଁ ଭାଇ ଆଜି ଚର୍ଚ୍ଚରେ ଆସିଲା ବେଳେ ଦେ ଦେଖିଲି ତ ଏଇ ଆମର ମାଛ ବାଲା ଗୋ ଗୋଟେ ଆମ ଚର୍ଚ ସାଇଡରେ ଠିଆ ହେଇଥିଲେ। ତ ବହୁତ ଦିନ ହେଲା ଟିକେ ଚିଙ୍ଗୁଡି ମାଛ ଖାଇବାକୁ ଇଚ୍ଛା ଥିଲା। ତ ତାଙ୍କ କୁ ପ ଚାଲି ଅଛି କି? ଭାଇ ଅଛି। ତାଇଁ କହିଲେ ହଁ ଅଛି। ତ ମୁଁ ଧରିକି ଆସିଲି ଆଉ, ଘର ରୋଷେଇ କଲେ ଖାଇଲି ଆଉ। ପୁରା ତୃପ୍ତି ଲାଗିଲା।
ଓହୋ, ତା ସହିତ ଆହୁରି ବାଇଗଣ ଚକଟା ବି ଖାଇଲ ନାଇଁ କି?
ହଁ ବାଇ
ଭାତକୁ ତ ବାଇଗଣ ଚକଟା, ଆମ ଓଡ଼ିଆ ଖାଦ୍ୟର ସବୁଠୁ ମାନେ ସବୁଠୁ ଗୋଟେ ଶ୍ରେଷ୍ଠ ଖାଇବା। ଯେତେ ଯିଏ ଯାହା ବଡ଼ ହେଇଯାଉ ଯୁଆଡେ ବୁଲିକି ଆଇଲେ ବି, ଏଇ ଖାଦ୍ୟଟା ହିଁ ସମସ୍ତେ ଖୋଜନ୍ତି। ଟିକେ ଶାନ୍ତି ଲାଗେ। ହୁଁ, ଆମେ ବି ମିଟିଂ ପାଇଁକି କଣ, ଏମତି ଦୂର ଜାଗାକୁ କୁଆଡେ ଯାଇଥିବୁ। ଆଁ ସ
ବୋହୁତ ଭଲ। ବହୁତ ଭଲ ଲାଗେ ଭାଇ। ବାଇଗଣ ଚକଟା ବି ବହୁତ ଟେଷ୍ଟି।
କୁଆଡ଼େ ଯାଇଛ କହିଲ?
ହେଲେ, ଭାଇ, ବାଇଗଣ ଯୋଉ ଚକଟା କହିଲେ, ଗଛ ଅଛି କି ଭାଇ, ଆପଣଙ୍କର?
କଣ କହିଲେ, ଆଉଥର ଟିକେ କହିଲେ?
ବାଇଗଣର ଚକଟା କହିଲେ, ବଢିଆ ଟେଷ୍ଟ, ମାନେ ସ୍ଵାଦିଷ୍ଟ। ହେଲେ, ଆପଣ କଣ, ଆପଣଙ୍କ ବାରିରେ କଣ ବାଇଗଣ ଗଛ ଅଛି କି?
ହଁ, ହଁ, ବାଇଗଣ ଗଛ ଅଛି ନା। ବାବା ଲଗେଇଛନ୍ତି, ବାବା, ବୋଉ ଦି ଜଣ ଯାକ ଲଗେଇଛନ୍ତି।
ଭଲ ଆଉ ହେଲେ
ଗା ହେଇଛି। ଟମାଟୋ ଟିକେ ଅଛି। ଆମ ବାଡିରେ ଆକ୍ଚୁଆଲି ବହୁତ ବହୁତ ସାରା ଅଛି। ଗୋଟେ ଗୋଟେ ମୁଁ କହୁଛି। ପ୍ରଥମେ ତ, ଆମ ବାଡିରେ ଯେବେ ଜାଗା ଟା କିଣା ହେଲା, ସେବେ ହିଁ ଗୋଟେ ଶାଗୁଆାନ ଗଛ ଲଗା ହେଇଯାଇଥିଲା। ଷୋହଳଟା, ଖଣ୍ଡେ କୋଡିଏ ଟା ଖଣ୍ଡେ
ହଁ।
ଭିତରୁ ଷୋଳଟି ବଞ୍ଚିଛନ୍ତି, ଆଉ ଚାରିଟି ବଞ୍ଚିଲେନି। ତ, ବହୁତ ଏବେ ଦୀର୍ଘ ଦୀର୍ଘ ବର୍ଷ ହେଇଯିବ। ମାନେ, ଅଠର ବର୍ଷ ହେଇଯିବ ବୋଧେ। ଯେହେତୁ ଅଠର ବର୍ଷ ହେଲାଣି, ଆପଣ ଭାବି ପାରୁଥିବେ, ସେମାନେ କେତେ ବଡ ହେବେଣି। ଦି ମହଲା ଏତିକି ଉଚ୍ଚା ହେଇଗଲାଣି।
ବହୁତ ପାଣି ଖାଉଛନ୍ତି ସେମାନେ, କିନ୍ତୁ ଆଉ, ମାନେ, ଯୋଉ ଭୂତଳ ଜଳ ଥାଉଛି ବହୁଳ ବ୍ୟବହାର ସେମାନେ କରୁଛନ୍ତି, ଯେହେତୁ ଏତେ ବଡ ବଡ ଗଛ ଗୁଡାନା।
ହଁ।
ତାପରେ, ଚତୁଃପାର୍ଶ୍ଵର ସବୁ କୋଣରେ, ଚାରିଟା ନଡିଆ ଗଛ ଲାଗିଛି। ତାପରେ, ହଁ, କଲମୀ ଆମ୍ବ ଗଛ ଦିଟା। ଲେମ୍ବୁ ଗଛ। ମୁନିକା ଶାଗ ଗଛ ଅଛି, ସେ ସବୁ ମାଙ୍କଡ଼ ଖାଇକି ସବୁ ଶେଷ କରିଦଉଛନ୍ତି। କିଛି ବି ରଖୁନାହାନ୍ତି। ହଁ, ମାନେ, ପୁରା ମୂଳରୁ ପୁରା ଭାଙ୍ଗିକି ଧରିକି ପଳଉଛନ୍ତି ଖାଇଦବାକୁ। ଟିକେ ପାହାଡ଼ ପାଦ ଦଶା, ଆମ-ମେ ରହୁଛୁ ନା ସେଥିପାଇଁ ମାଙ୍କଡ଼ ମାନେ ମାଙ୍କଡ଼ ମାନେ ବହୁତ। ନ ଡରିକି। ଆଉ, ମାଟି ଭିତରେ ଫଳୁଥିବା ଜିନିଷ, କନ୍ଦମୂଳ ଲାଗିଛି। ଆଉ। ଖମ୍ବ ଆଳୁ ଲାଗିଛି ଆଉ ଆମର ପିଆଜ ଲାଗିଛି।
ଏତେ ଗୁଡା ଆପଣ ଘରେ ଯଦି ହଉଛି ତାହେଲେ ତ କିଣି ବାକୁ ପଡୁ ନଥିବ?
ନାଇଁ, ନାଇଁ, ତଥାପି କିଣିଆକୁ ପଡୁଛି ନା ହାଁ ହାଁ ନାଇଁ, ନାଇଁ କିଣିଆକୁ ପଡୁଛି କିନ୍ତୁ।
ମାନେ ଭଲ ଗୋଟେ ନିଜ ବାଡ଼ିରୁ ତିନି ଚାରିଟା ଯେତେବେଳେ ଭେଣ୍ଡି ତୋ
ବହୁତ ବଢିଆ ଆଉ। କେତେ ସୁନ୍ଦର ସୁନ୍ଦର ଖାଦ୍ୟ ପୁରା ଭିଟାମିନ୍ ଭିଟାମିନ୍ ଖାଦ୍ୟ ଖାଉଛନ୍ତି ଆଉ।
ତମେ ବି ଖାଉଛ ନା ଯା ହେଲେ ବି ଆଜ୍ଞା।
ନାଇଁ ଭାଇ ଆମର। ଆମ ବାରି ରେ କିଛି ନାଇଁ ଭାଇ ଆମେ ସବୁ ଉଁ ବଜାର କୁ ଯାଇ। ଆଉ କିଣି ଆମେ ଆଣିକି ଖାଉଛୁ ଆମେ କିଛି ଆମର ଚାଷ ନାହିଁ।
କେମିତି ମାଳ ଅଞ୍ଚଳରେ ରହିକି ତ ତମର ବାଡି ବଗିଚା ଗୁଡାଏ ରହିବା କଥା।
ମାଳ ଅଞ୍ଚଳରେ ରହିଲେ ବି ଭାଇ।
ଆଉ ବାଡି ତ ବହୁତ ଥିବ ତମର ଯାହା ହେଲେ ବି।
ନାଇଁ ଆମର ତ ବାରି ଅଛି କିନ୍ତୁ ଲଗେଇବା ଲୋକ କେହି ନାହାନ୍ତି ଲଗେଇଲେ। ଆମର ଉ ସବୁ ଏବେ ଲଗେଇବା ପାଇଁ କେହି ବି ନାହାନ୍ତି ନା। ତ ମୁଁ ଟିକେ ଭାବୁଥିଲି ଏବେ। ଆପଣଙ୍କ ଠାରୁ ଯେଉ କଥା ଶୁଣିଲି। ଏତେ ସୁନ୍ଦର ସୁନ୍ଦର ବାଇଁଗଣ ଗଛ ତାପରେ ଆମର। କଣ କହିବେ ସଜନା ଛୁଇଁ ତ ଆମର ବାରି ରେ ଅଛି। ଆଉ ଟମାଟୋ ଗଛ କନ୍ଦମୂଳ ଯେତେ ଯାହା। କହିଲେ ଟିକେ ଟିକେ ଲଗେଇବା କଥା ଆଉ ହଳଦୀ।
ହଁ ନିହାତି ଯେତିକି ପାରିବା ଏଗୁଡା କଣ ଯେତିକି ସବୁ ଆମର। ଅଲଗା ସମୟ ରୁହେ ଫ୍ରି ସମୟ ଯେତେ ବେଳେ ରୁହେ ସେଗୁଡ଼ା ରେ ଏଗୁଡ଼ା ଟିକେ କରିବା କରିଦେବା କଥା ଆଉ।।
ହଁ
ବାବା ବୋଉ ଆମର ଅଛନ୍ତି ବାବା ବି ଆମର ଗୃହିଣୀ ତ ବାବା। ବି ଇଚ୍ଛା କଲେ ଦି ଜଣ ଯାକ ମିଶିକି ଗୋଟେ ଲଗେଇଛନ୍ତି ଆଉ ମୁଁ କେବେ ସେ ବାଡିକୁ ପସେନି।
ହେଲେ ଭାଇ।
ମାନେ ମୋର ଅବଦାନ ମାନେ ପୁରା ଶୂନ କହିଲେ ଚଳେ।
ହେଲେ ଭାଇ ଯାଇକି ଟିକେ। କିଛି ନ କଲେ ବି ତ ଟିକେ ବାରିରୁ ଯାଇକି ଟିକେ ତୋଳିକି ତ ଆଣି ତ ପାରିବେ ନା।
ହଁ -ହଁ -ହେଁ -ହଁ -ହଁ ତୋଳିିବାକୁ ଯେ ହେତିକି ବି ମତେ କହୁ ନାହାନ୍ତି ଆଉ ସେମାନେ ହିଁ ତୋଳି ଦଉଛନ୍ତି।
କେତେ ଭଲ ଆପଣଙ୍କୁ କେତେ ସ୍ନେହ କରୁଛନ୍ତି ତାହେଲେ। ପୁଅକୁ କେତେ ଗେଲାରେ ବଢେଇ ଦେଇଛନ୍ତି। ହେଲେ ଭାଇ ଆମକୁ ଟିକେ ଯଦି ପଠେଇ ଦେଇଥାନ୍ତେ ଏତେ ଚାଷ କରୁଛନ୍ତି ଆମେ ବି ଟିକେ ଖାଇଥାନ୍ତୁ।
ହଁ ନିହାତି ନିହାତି ମୁଁ ତ ବହୁତ ଖୁସିରେ ପଠେଇ ଦେବି ବୋଲି ଯଗିକି ଅଛି ପଠେଇଦବା ଆଉ। ତମେ ଆସ।
ହେଲେ ଭାଇ ମୁଁ ସତରେ ମାନେ ଜଗିଛି ଟିକେ ବସ୍ତାଟେ ନ ହେଲେ ବି। ଟିକେ ଜରି ପଲିଥିିନ ହେଲେ ବି ଟିକେ ପଠେଇ ଦେଲେ କଁଲା ଆପଣଙ୍କର ମୁଁ କୃତଜ୍ଞ ହେଇଥାନ୍ତି ଆଉ।
ହଁ ହଁ ନିହାତି ନିହାତି ମୁଁ କହିଲି ଆମର ତ ବସ୍ତାଟେ ହଉନି ବି ବର୍ଷଟା ଆକ ମିଶେଇଲେ। ଗୋଟେ ଥରରେ ଭେଣ୍ଡି ବୋଧେ ବାହାରୁଛି ଛଅଟା ଖଣ୍ଡେ ହେଲା ତ ମୁଁ କଲି। କଲେକ୍ସନ୍ କରି କରି ଫ୍ରିଜ୍ ର
ହ
ସେ ଛଅଟା ମଧ୍ୟରୁ ଆପଣ ଦିଟା ପଠେଇଲେ। ବି ମତେ ଭଲ ଲାଗଯିବ ଆଉ। ଅ ଦେଖିବାକୁ ଗଲେ ଭାଇ ଆମର ଯୋଉ ବାରିରେ ଯୋଉ ଆମେ ଯୋଉ ଲଗାଉଚୁ, ମାନେ ସେ ବିନା ସାର ନା ଭଲ ଭାଇ ଏବେ ଆମେ ମାର୍କେଟ ରୁ କିଣିକି ଖାଇଲେ ପୁରା ସାର ଦିଆ ଖାଇଦଉ।
ବିନା ସାର ବିନା କୀଟନାଶକ ଔଷ ଔଷଧରେ ପ୍ରସ୍ତୁତ ହୋଇଥାଏ ତେଣୁ ବହୁତ ମାନେ ସବୁଠୁ ମ ସବୁଠୁ ଉତ୍କୃଷ୍ଟ କହିଲେ ଚଳେ।
ହଁ ଭାଇ ହଁ, ବହୁତ ବହୁତ ଭଲ। ଭାଇ ଏବେ ବାପା ମା ଅଛନ୍ତି କହିକି ବାପା ମା ଲଗାଉଛନ୍ତି ନା ଯାହାହେଲେ। ଏବେ ବାପା ମା ଯୋଉ ଯାଏ ଅଛନ୍ତି ଆମେ ମଧ୍ୟ ଶିଖିବାକୁ ପଡିବ ନା ଯାହାହେଲେ ବି। ଯେତେବେଳେ ହଷ୍ଟେଲରେ ରହୁଛନ୍ତି ଭାଇ ସେତେବେଳେ ଟି କେ ମନେ ପଡୁଥିବ। ଘର ଯ ପନିପରିବା ଗଲେ ଖାଇବାକୁ ହଷ୍ଟେଲରେ ଯୋଉ ଖାଇଲା ବେଳେ ଯୋଉ ଗୋଟେ ଅଲଗା ପ୍ରକାର ମା ମାନଙ୍କର ଟିକେ ସ୍ଵାଦିଷ୍ଟ ଥାଏ ନା ରନ୍ଧା ହାତ ର ନ୍ଧାରେ ଘରର।
ଏକଦମ୍ ଏକଦମ୍ ହଁ।
ଆଉ ଭାଇ ଖବର ଆଉ କଣ ସବୁ ଭଲ?
ହଁ
କାଲି ଆପଣଙ୍କର ଉଁ-ଉଁ। କଲେଜକୁ ପଳେଇବେ ଆପଣ। ହ୍ୟାଲୋ।
ହାଲୋ।